ହାଲୋ
ହାଲୋ। ନମସ୍କାରେ ହଁ ଶୁଣା ଯାଉଛି ନମସ୍କାର।
ହୁଁ ନମସ୍କାର।
ଆଉ କଣ କରୁଚ?
ମୁଁ ଏଇଠି ବସିଛି।
ବସିଛ ନାସ୍ତା କରିସାରିଲଣି?
ହଁ ନାସ୍ତା କରିସାରିଲେଣି ଟିକେ କାନ୍ଧ ଟା ବିନ୍ଧୁଛି କାହିଁକି ଆଜି। ବିନ୍ଧୁଥିଲା ଆଗରୁ ମୁଁ ମେଡିସିନରେ ଖାଇଥିଲି କମି ଯାଇଥିଲା ପୁଣି କେ ଏତେ ଦିନ ହେଲେ ନଥିଲା ପୁଣି ଆଜି କଣ ହେଇଛି କାଁଇ ପୁଣି ସେ ଜାଗାଟା ବିନ୍ଧୁଛି କାନ୍ଧ ଟା।
ଯେ ଶୋ ଶୋଇ ପଡିଥିବ ଯୋଉ ମାଡି ହେଇକି ସେଇ ପୁରା ଶୋଇ ପଡିଥିବ।
ହଁ କାହିଁକି ନା ମତେ ଲାଗୁଛି ମୁଁ ସେଇ ପଟ ସାଇଡେ ହିଁ ଶୋଇପଡିଛି ସେଇଥିପାଇଁ ମୋ କାନ୍ଧ ବୋଧେ ବିନ୍ଧୁଛି।
ବିନ୍ଧୁଛି ନା ଦରଜ ଲାଗୁଛି।
ସେ ଯେମିତି ଉ ବିନ୍ଧା ଟା ହୁଏନି ମାନେ ଦରଜ ଉ ଲାଗେନି ସେଇଭଳିଆ।
ଓହୋ ଏ ଟିକେ ବରଫ ଘଷିଦେଲନି ଯୋଉ ମୁଭୁ ଘଷିକିରି।
ନା ମତେ ଗୋଟେ ତେଲ ଦେଇଥିଲେ ସେ ଯୋଉଠୁ ଡକ୍ଟର ପାଖକୁ ଆଣିଥିଲି ସେ। ତେଲ ଟା ଅଛି ସେ ତେଲଟା ଆଉ ଟିକେ ମାରିଦେଲେ ଘଷି ଦେଲେ ସେ ତେଲ ଟା ମାରିଲେ ଟିକେ ଭଲ ଲାଗୁଛି। ଯାଇଥିଲି ଜଣେ ନନ୍ଦଙ୍କ ଘରକୁ ଯାଇଥିଲି ଏମ୍। ମାନେ ମୋ ନଳନ୍ଦର ନଳନ୍ଦା ତାଙ୍କ ଘରକୁ ଯାଇଥିଲି। ହେଲେ ସିଏ ସେଠି ଡକ୍ଟର ମାନେ ଯିଏ ଅଛନ୍ତି ତାଙ୍କର ଯିଏ ଟେଷ୍ଟ ଫେଷ୍ଟ କରନ୍ତି ସେ ଡା ଡାକି ଦେଇଛନ୍ତି ଡାକି ଦେଇ ସେଥିରେ ସେ ସେଇଠୁ ବ୍ଲଡ଼୍ ନେଇକି ଟେଷ୍ଟ କରି କ -ମାନେ ସବୁ ରିପୋର୍ଟ ଦେଲେ। କି କାନ୍ଧ ଦରଜ ଟା କାହିଁ ହଉଛି କଣ ମାନେ ଏଇ ବ୍ଲଡ କମ୍ ପାଇଁ କହିଲେ। ତାପରେ ମୁଁ ଆଉ ମେଡିସିନ ଖାଇଲିନି ଛାଡିଦେଲି। ଏଇ ତେ ଯେତେବେଳେ ବିନ୍ଧେ ଏଇ ତେଲ ଟିକେ ଟିକେ ମା ଘଷି ଦିଏ ବଇଧା କମିଯାଏ କେ କେତେ ଦିନ ହେଲା ନଥିଲା ଏ ଆ ହେଇଗଲାଣି ଆସିକରି। ଅ ମାସେ ପାଖାପାଖି କାହି କାନ୍ଧ ବିିନ୍ଧା ନଥିଲା। ପୁଣି ହେଇ ଦେଖିଲା ବେଳୁ ଆଜି କାହିଁକି ବିନ୍ଧୁଛି।
ନାଇଁ ନାଇଁ ଆଜି କଣ କି ସେ ମାଡି ହେଇକି ଶୋଇପଡିଥିବ ସେଇ ସେଇଠିଆ ଆଉ ନଚତେ ତା ତଳେ କିଛି ରହିଯାଇଥିବ ଯେମିତି ତ କିଆ ଫକିଆ ନା ମୋବାଇଲ ଫୋବାଇଲ ଏମତି ରହି ଯାଇକି କାଟିିଥିବ।
ଉ ମ ନା ସେ କଣ ହେଇଛି ନା କାଲି ରାତିରେ ମୁଁ ଷ୍ଟାଣ୍ଡ ଫ୍ୟାନ୍ ଟା ଲଗେଇକିରି ଶୋ ଶୋଇଥିଲି ଆଉ ମୋ ହଜବେଣ୍ଡଙ୍କ ମୁହଁକୁ ଡାଇରେକ୍ଟ ପବନ ମାରିବ ମାନେ। ସିଏ ମାନେ ଶୋ ଶୋଇପାରିବେନି ତାଙ୍କୁ ଟିକେ ଥଣ୍ଡା ଧରିଦିଏ। କାଲି ମତେ କହିଲା କହିଲେ ମତେ ଭଲ ଲାଗୁନି ଆଉ ମୁଁ କହିଲି ମୁଁ ଷ୍ଟାଣ୍ଡ ଫ୍ୟାନ୍ ଟା ବନ୍ଦ କରିଦଉଛି ନହେଲେ। ହେଲା ସେଠୁ କହିଲେ ନାଇଁ ଚାଲିଥାଉ ଷ୍ଟାଣ୍ଡ ଫ୍ୟାନ୍। ତୁ ଗୋଟେ କାମ କରେ ସେ ଯୋଉ ତୁ ଏପଡ ମାନେ ସାଇଟ୍ ହେଇକି ଶୋ। ଯୋଉଦିନ ତାଙ୍କୁ ଗରମ ଲାଗିବ କହିବେ ଚିତପଟା ହେଇକିରି ଶୋ ଯେମିତି ପବନ ଟା ମୋ ମୁ ଦେହକୁ ବାଜିବ ନହେଲେ କହିବେ ହଁ ଆଉ ଯୋଉଦିନ ଭଲ ନ ଲାଗିବ କହିବେ ଗୋଟେ ସାଇଟ୍ ହେଇ ଶୋ। ସେ ପବନ ଟା ଯେମିତି ମୋ ମୁହଁରେ ବାଜିବନି।
ମୁହଁରେ ବାଜିବନି ଟିକେ ଆଡ଼ୁ ଆଡ଼ୁଆର ହେଇଯିବୁ ଆଉ। ମାନେ ଟିକେ ଓଗାଳିଦବ ପବନଟା ଆଉ।
ହଁ ସେଥିପାଇଁ ମୁଁ ବି କାଲି ସେଇ ସାଇଟ୍ ହେଇକିରି ଗୋଟେ ସାଇଡ ଶୋଇପଇଲି ସେ ମୋ ହାତ୍ ତଟା ଆଜି ଧରିଦେଲା ପୁଣି
ଅ ହ ଅ ତେଲ ଟିକେ ଲଗେଇ ଦିଅ ଭଲ ଲାଗିବ। ନହେଲେ ଏବେ କିଛି କାମ କରିପାରିବନି।
ଖିକିରି ତେଲ ଟା ଟିକେ ଲଗେଇଦେବି ଆଉ
ହଁ କିଛି ଧରି ହବନି ନା ଭାରି ଜିନିଷ ଏମିତି ରୋଷେଇବାସ ତ କରିନଥିବ।
ନା କିଛି କରିନି କରିବି ଆଉ ଦଶଟା ବେଳୁକୁ କରିବି ରୋଷେଇ।
ଆ ସେଟା ମାନେ କିଛି ଧଇଲା ବେଳୁକୁ ଏମିତି ହାତ ଟିକେ ମୋଡ଼ାମୋଡ଼ି କଲାବେଳକୁ ଇଏ ହବ ନା ଆଗ ଟିକେ ତେଲ ମାଲିସ୍ କରିକିରି ଟିକେ ବସ୍। ସେଠି ଗଡ଼ ପାଞ୍ଚ ଦଶ ମିନିଟ୍ ତାପରେ ମାନେ
ଭାରି ଜିନିଷ ପେନ୍ ହୁଏନି। ସେଟା ଯୋଉ କାନ୍ଧ ପାଖ ଯୋଉଟା ଆମର ଉମ୍ ସେପ୍ ପ୍ଟିପିନ୍ ଟା ଲଗା ହୁଏନି କି ସେଇ ଜାଗା ଟା। ହଁ ସେ ଜାଗା ଟା ସେ କିଛି ଉଠା ଉଠି କଲେ କିଛି ପେନ୍ ହୁଏନି।
ପେନ୍ ହୁଏନି ନାଇଁ?
ହୁଁ
ଆଉ କଣ ରୋଷେଇ କରିବ?
ମୁଁ ଜାଣିନି।
ପଚାରିକି ମାଆଙ୍କୁ ପଚାରିକି କରିବ ବୋଧେ।
ହଁ।
ଆଉ କଣ ଖାଇଆକୁ ଭଲ ପାଆନ୍ତି?
ମୁଁ ତ ସବୁ ବେଳ ପଇଲେ ସବୁ ଖାଇଆକୁ ଭଲ ପାଏ ବେଳ ପଇଲେ କିଛି ଖାଇଆକୁ ଭଲ ପାଏନି।
ଗ୍ରୀନ୍ ମାନେ ପନିପରିବା ଖାଇବାକୁ ଭଲ ପାଆନ୍ତି ନା ପନିପରିବା ଖାଇବାକୁ
ନା।
ଆଉ କଣ?
ପନିପରିବା ଫଳ ଖାଇବେନି।
ଅହ।
ଖାଲି ମୁଁ ଇଏ ସବୁ ଖାଇ ଫାଷ୍ଟ ଫୁଡ ଯାଁକ ଖାଇଲି।
ଫାଷ୍ଟ ଫୁଡ୍?
ହୁଁ।
ଆ କେତେ ବର୍ଷ ହେଲାଣି ବାହାଘର?
ଉଁ ବର୍ଷ ହେଇନି ବର୍ଷେ ବି ହେଇନି ଛଅ ସାତ ମାସ ଚାଲିଛି।
ଆ ହା ବାହାଘରକୁ ଛଅ ସାତ ମାସ ଚାଲିଚି।
ହୁଁ।
ଆରେ ଛୁଆଙ୍କ ଭଳିଆ ହଉଛନ୍ତି ଆଉ। ଛୁଆମାନେ ଯେମିତି ଖାଇବାରେ ଟିକେ ବାଛନ୍ତି ସେମିତି ତୁମେ ବି ବାଛୁଚ ଆଉ।
ହଁ ମୁଁ ତ ଖାଇପାରିନି ସିଆଡୁ ଛୋଟ ବଳୁ ଏମତି।
ଏବେ ବଡ଼ ହେଇନ ଏପର୍ଯ୍ୟନ୍ତ ଧୀରେ ଧୀରେ ବଡ଼ ହେଇଯିବ ଯେହେତୁ ଶାଶୁଘରୁ ତୁ ଆସିଲଣି ନା ବଡ଼ ହେଇଯିବ ଆଉ।
ହେଲେ ବି ତ ମୁଁ ଯୋଉଟା ନ ଖାଏ ନା ମତେ କିଏ ବାଧ୍ୟ କଲେ ମୋ ମୁଣ୍ଡ ଖରାପ ହେଇଯାଏ।
ମୁଣ୍ଡ ଖରାପ ହେଇଯାଏ ନାଇଁ ଛୁଆମାନଙ୍କୁ
କିନେ। ମୁଁ କହିଦେଲି ଯଦି ଖାଇବିନି ମାନେ ଖାଇବିନି ମତେ ଯଦି ବାଧ୍ୟ କରିଦେଲେ ସରିଗଲା ମୋର।
ହଁ ମାନେ ନ ଖାଇକି ଉପାସରେ ରହିଯିବ।
ନା ମାନେ ମୁଁ ସେଇ ଜିନିଷ ଟା ଖାଇବି। ମାନେ ମନ ତାଙ୍କର ଯୋଉ ଗୋଟେ ପରିବା ନ ଖାଏ ସେ ପରିବା ଟା ଯଦି ସେ ପରିବା ମାନେ କହିଲେ କଣ ଏଇ ମାଟି ଆଳୁ ସାରୁ ଏଇ ସବୁ ଖାଏ ନହେଲେ ପରିବା ଏମିତି ଭେଣ୍ଡି ପୋଟଳ ଏଇ ଆଡୁ ସାଡୁ ସବୁ ଖାଏ। ଆଉ ଏଇଟା ମନେକର ଖାଇକିନି ଯଦି ଡାଲମାରେ ପଡିଥିବ ତାହେଲେ ତାକୁ ସାଇଡ କରିଦେବି।
ଓହୋ ତାହେଲେ ଆଳ ଲଗେଇବା ତାହେଲେ ଠିକ ଅଛି କିଛି ନାହିଁ ଧୀରେ ଧୀରେ ଖାଇବୁ ଆଉ।
ସେ ତରକାରୀ ଟା ଖାଇବି ସବୁ ଖାଇବି କିନ୍ତୁ ସେ ପରିବାଟାକୁ ସାଇଡ କରିଦେବି ଯୋଉଟା ନ ଖାଏ।
ତାକୁ ବାଛି ଦେବେ ଆଉ।
ହୁଁ। ଆଉ ଯଦି ମୋ ପେଟ ଫୁଲ ହେଇଗଲା ହଁ ପେଟ ଫୁଲ ହେଇଗଲା ହେଇଯିବ ଖାଇବାରେ ପେଟ ଫୁଲ ହେଇଯିବ ତାପରେ ଯଦି ପତେ କହିବ ଖା ଖା ଖା ଖା ବାଧ୍ୟ କରିବେ ଆରେ ଆଉ ଖାଇ ପାରିବିନି। ବାଧ୍ୟ କରି ଜବରଦସ୍ତି ଯଦି କହିବେ ଖା ମୋ ମୁଣ୍ଡ ଟା ପୁରା ଖରାପ ହେଇଯାଏ।
ମାନେ ଯେତେ ଭଲ ଜିନିଷ ଥିଲେ ଫେବରାଇଟ୍ ଥିଲେ ବି ଖାଇବନି।
ନା ମୋର ଯେତେ ଖାଇବା ଯଦି ପାଣି ମଝିରେ ପିଇଦେଲି ସରିଗଲା। ଆଉ ଖାଇବିନି।
ଆଉ ଖାଇବେନି ହ ସେମତି ଥାଏ ଜଣ ଜଣଙ୍କର ମାନେ ଖାଇବା ଶେଶକୁ ପାଣି ପିଅନ୍ତି ନା। ଆଉ ଯଦି ପାଣି ପିଇ ସାରିଲା ପରେ ଆଉ ଯେତେ ଯାହା ଦେଲେ ବି ଆଉ ଇଚ୍ଛା ହବନି ଖାଇବା ପାଇଁ।
ହଁ ଅଁ।
ସେଇଟା କିନ୍ତୁ ଭଲ ମାନେ ଅଭ୍ୟାସଟା।
ହୁଁ।
ଅଭ୍ୟାସ ଟା ଭଲ ଅଛି ସେଇ ଅନୁସା ଇଚ୍ଛାରେ ଯେତିକି ମାନେ କାହାକୁ ଏମିତି ବଳାବଳି ନ କରିକି ଯେତିକି ନିଜର ଇଚ୍ଛା ସେ ଜେତିକି ଖାଇ ଦେଇକରି ପାଣିଟା ପିଇଦେବ ଆହୁରି ଭଲ ନାଇଁ।
ହୁଁ।
ଆଉ।
ଖାଇ ଦେଲା ପରେ ନା ଖାଲି ନିଦ ଲାଗେ।
ନିଦ ଲାଗେ ମାନେ ଭାରି ଭାରି ଲାଗେ ନାଇଁ।
ହଁ ଅଁ ମତେ ଖାଲି ନିଦ ନିଦ ଲାଗେ।
ଖାଇସାରିଲା ପରେ ଆଉ କିଛି କାମ କରିବା ପାଇଁ ଇଚ୍ଛା ହୁଏନି ନାଇଁ।
ନା।
ଆ ଧୀରେ ଧୀରେ ଅଭ୍ୟାସ ହେଇଯିବ ଆଉ।
ହଁ ଏ ଅଭ୍ୟାସ ହେଇଯିବ ଧୀରେ ଧୀରେ।
ଆଉ ମସଲା ମସଲି ଖାଇବାକୁ ବେଶୀ ଭଲ ପାଆନ୍ତି ବୋଧେ।
ହଁ ସେ ଏତେ ବି ନୁହେଁ ମସଲା। ମୁଁ ଠିକ ଲିମିଟରେ ମସଲା ପକେଇବି। ଠିକ ଲିମିଟରେ ମସଲା ବେଶୀ ଦେଇଦେଲେ ନା ଦେହ ଖରାପ ହେଇଯିବ ଟେଷ୍ଟ ବି ବିଗିଡିଯିବ।
ଟେଷ୍ଟ ବି ବିଗିଡ଼ିଯିବ ସତକଥା।
ସେଥିପାଇଁ ଯେତିକି ଦରକାର ଯେତିକି ମସଲା ଆବଶ୍ୟକ ସେତିକି ଦେବ।
ହଁ ଅଁ।
ମୁଁ କଣ କରେ ତ ପ୍ରାୟ ଟାଇମ ଉଁ ପିଆଜ ଟମାଟର ଦେଇଦେବି। ଅଦା ରସୁଣ ପେଷ୍ଟ ଖାଲି ଚା ଦେ
ଖାଲି
ଖାଲି ପିଆଜ, ଟମାଟର ଦେଇଦେବି। ଅଦା ରସୁଣ ପେଷ୍ଟ ହାଲକା ଦେବି।
ହାଲକା ଯେମିତି ପତଳା ଅଂଶ ରହିବ ନେଇଁ କି।
ହଁ।
ଯଦି ବେଶୀ ପିଆଜଟା ଥିବ ତା ଦେହରେ ଆଉ।
ହଁ ମୁଁ ପିଆଜ ଟମାଟର ନହେଲେ ପ୍ରାଏ ଟାଇମ ତ ମୁଁ ମ ମସଲା ନ ଦେଇ ଖାଲି ପିଆଜ ଟମାଟର ଦେଇ ତା ଦେହରେ ଟିକେ ଟିକେ ଗୁଣ୍ଡ ମସଲା ପକେଇ କରିଦିଏ ତରକାରି। ପ୍ରାୟ ମୁଁ ଏମତି କରେ। ତରକାରୀ ମାନେ ଝୋଳ ବାଲା ଝୋଳ ବାଲା ଯଦି କରିବ ତାହେଲେ ଅଦା ରସୁଣ ପେଷ୍ଟ ନଦେଲେ ତ ସେ ପୁରା ପାଣିଆ ପାଣିଆ ଦେଖାଯିବ।
ପୁରା ପାଣି ଚିଆ ଦେଖାଯିବ କିନ୍ତୁ ଯେମିତି କଷା ଟାଇପର କଲେ ଟିକେ ମାନେ ହୁଁ। ବଟା ବଟା ନଦେଇକିରି ବି ଟିକେ ଏ ଯୋଉ ଆମର ଛେଚା ଦେଇଦେଲେ ନୁହଁ ତାର ବାସ୍ନାଟା ଆହୁରି ବି
ଉ ହଁ ଛେଚା ଦେଲେ ବି ସେଟାର ବାସ୍ନା ବି ଅଲଗା।
ସେ ପିଆଜ ଟମାଟୋ କଷିକି ଟିକେ ଛେଚା ଦେଇଦେବ। ଦି ଦିଇ ତିନି କୋଲା ଖଣ୍ଡେ ରସୁ ଶୁଣ ଆଉ ଜଷ୍ଟ ଟିକେ ଅଦା ଚାର ବାସ୍ନା। ତା ହବ ଯଦି ମସଲା ମସଲି ଯିଏ ବେଶି ଖାଉନଥିବ।
ହଁ।
ଆଉ କିଛି ଭାବିିନ ତାହେଲେ ରୋଷେଇ କଣ କରିବ?
କଣ୍ଟା?
ମୁ କହିଲି କିଛି ଭାବିନ ତାହେଲେ କଣ ରୋଷେଇ କରିବ।
ହୁଁ ନା ଭାବିନି କରିବା ଆଉ। କଣ ଅଛି ସବୁ ତ ଅଛି। ହଁ କଣ କେହି ତ ନାହାନ୍ତି, ଖାଲି ଶାଶୁ ଶ ଶୁର ସ୍ୱାମୀ ମୁଁ ଆଉ। ଆଉ ନଣସ ଗୋଟେ ବାହାରି ଯାଇଛନ୍ତି ଆଉ ଯାହା ଦେଢଶୁର ସିଏ ତ ତାଙ୍କର ଇଏ ନେଇକି ରହିଚନ୍ତି। ଉଁ କ୍ଵାର୍ଟର ନେଇକି ରହିଚନ୍ତି ଆଉ ସିଏ ଆସିଚି ମଝିରେ ମଝିରେ କେବେ କଉ ଦି ମାସରେ ତିନି ମାସରେ ଥରେ ଆସିବେ ସିଏ ବି ସକାଳେ ଆସିଲେ ସନ୍ଧ୍ୟାକୁ ଗାଇବ ନଥିବେ।
ହଁ ଏମିତି କାମ ପଡ଼ିଲେ ଆସୁଥିବେ ଆଉ।
ହଁ।
କାମ ପଡ଼
ଆଉ କହିବେନି କି ମୋର ଶାଶୁ ଶଶୁର ଉ ଦିଅର ଯାହଆ ଅଛନ୍ତି ବୋଲି ମୁଁ ଟିକେ ରହିଯାଏ କି କଣ?
ର ରହିଯାଏ କି କଣ ନାଇ? ଅହ ଏ ଏପଟେ କିଛି କାମ ଥିବ। ହ ହ ନାଇଁ ଏପଟେ କିଛି କାମ ଥିବ ନଲେ ଆଉ ତମେ ତ ଏବେ ଆସିଲ ସି
ପିଲାମାନେ ଯୋଉ ପଢ଼ୁଚନ୍ତି ନା ସେ
ହଁ ହଁ ରହିପାରନ୍ତି ଟିଉସନ୍ ଫଉସନ୍ ପିଲାମାନେ ବ ଡ଼ ହେଲେଣି ନା ଆଉ ଟିଉସନ୍ ଫଉସନ୍ ହଉ ହଉ।